ହ୍ୟାଲୋ, ଶୁଭ ସକାଳ। ଆଚ୍ଛା, ତୁ ମତେ କାଲି କଲେ କାଲି କଲ କରିଥିଲୁ? ଆଉ ଆମେ କଥା ହଉଥିଲେ, ମୋର ଗୋଟା କାମ ପଡିଗଲା, ବୁଝିଲ ନା?
ହଁ, ତମେ ତ ପଳେଇଲ। ବ୍ୟସ୍ତ ଥିଲ କଣ କହୁ ତମର ଅଲଗା କାମରେ। ତମେ କୁଆଡେ ପଳେଇଥିଲ? କଣ, କୋଉଠିକି ଯାଇଥିଲ, ଭାଇ?
ହଁ, ମୁଁ ଟିକେ ବ୍ୟସ୍ତଥିଲି। ଗୋଟେ ସାଙ୍ଗ ଡାକିଥିଲା, ତ ଟିକେ ତାର ଦୁର୍ଘଟଣା ଘଟି ଯାଇଥିଲା ଗୋଟେ ସଡକରେ, ଆଉ ସେଇଆାକୁ ତା ଟିକେ ଟିକେ ହାତ ଟା ଭାଙ୍ଗି ଯାଇଥିଲା। ସେଏ ଗୋଟାକୁ ଟିକେ ନେଇକି ଯାଇଥିଲେ, ଆଉ ଟିକେ କଥା ହେଇପାରଲିିନି କାଲି, ବୁଝିଲୁ? କାଲି ତୁ ଯୋଉ ପଚାରୁଥିଲି? ଓ ହଁ, ଅଭିକା ଠିକ୍ ଠାକ୍ ଅଛି। ବିଶେଷ କିଛି ହେଇନି ତାର। ଯେହେତୁ ସେ ହେଲମେଟ୍ ଟା ନାଇଁଥିଲା ମୁଣ୍ଡରେ ନାଆନ୍ତି। ଆଉ ତାର ବେଶି କିଛି କ୍ଷୟ
ବହୁତ ସୁରକ୍ଷା ଥିଲା।
ହଁ, ବହୁତ କିଛି କ୍ଷୟକ୍ଷତି ହେଇନି ତାର ବାସ୍ ଗାଡି ଟିକେ ଭାଙ୍ଗି ଯାଇଛି। ଆଉ ଟିକେ ମୁଣ୍ଡ ଟିକେ ହାଲକା ମାଡ ହେଇଛି, ବେକ ପାଖରେ। ଆଉ ମେରୁଦଣ୍ଡ ପାଖରେ, ଟିକେ ସାଇଡ କୁ, କହୁଣୀ ପାଖ ପାଖରେ ଟିକେ ମାଡ଼ ହେଇଯାଇଛି। ସେଇଠି ଟିକେ ଫ୍ରାକ୍ଚର ହେଇଯାଇଛି ଆଉ। ଟିକେ ସେଇଆକୁ ତାକୁ ହୁଁ, ତାକୁ ମାନେ ବସିବା ପାଇଁ ଡା ଡକ୍ଟର ପରାମର୍ଶ ଦେଇଛନ୍ତି ଘରେ, ଗାଡି ନ ଚଳେଇବା ପାଇଁ। ହୁଁ
ହଁ। ମୁଁ କଣ କହୁଥିଲ, କହିଲ? ଡାକ୍ତରଙ୍କୁ ପଚାରିକି କିଛି ଦିନ ଔଷଧ ଖାଇଲେ ଦେହ ତାଙ୍କର ଭଲ ବି ହେଇଯିବ। ବହୁତ ଶୀଘ୍ର ସିଏ ତାଙ୍କ ନିଜେ ଯେମିତି ସବୁ ଜିନିଷ କରିପାରୁଥିଲେ, ସେମିତି କରିବେ। ଗାଡି ଫାଡି ବି ଚଲେଇ ପାରିବେ।
ହୁଁ ହୁଁ ହୁଁ।
ମୁଁ ଏ ବିଷୟରେ ବି କିଛିଟା ଜାଣିଛି, ସେଥିପାଇଁ ମୁଁ ତମକୁ କହିଲି।
ଓ ହୋ। ଆଚ୍ଛା, ନାଇଁ। ମୁଁ ତୋତେ କାଲି ଫୋନ୍ କରିଥିଲି, ଯୋଉ ପତ୍ର ଲିଖନ ବିଷୟରେ ପଚାରିଥିଲୁ ନା? ଦେଖ, ମୁଁ କହୁଥିଲି, ପତ୍ରରେ କଣ ହେଲା? କଳା ସେ ଗୋଟେ, ମାନେ ଲେଖିବ ଯେମିତି ତମର ଅସୁବିଧା ଆଉ ସିଏ ଜାଣିପାରିବ ଯେ ଯିଏ ଲେଖିଛି, ତାର ବିଷୟ ପତି କିଛି ଜ୍ଞାନ ଅଛି, ଯେମିତି ପ୍ରଥମେ ଦେଖେ ପତ୍ର ଲିଖନରେ ପ୍ରଥମେ ଡାହାଣ ପାର୍ଶ୍ଵରେ ଏଁ ଡାହାଣ ପାର୍ଶ୍ଵର ଉପର ଭାଗରେ ଏଇରକ ମାନେ ଯିଏ ଲେ ଖୁଛି ସ୍ଥାନଟି ପତ୍ର ଲେଖୁଛନ୍ତି ସେଇ ସ୍ଥାନର ନାମ। କେଉଁଦିନ ଲେଖିଲେ ସେଇ ଦିନ ବା ତାରିଖ ତଳ ଧାଡ଼ିରେ ଲେ ଖାଯିବ, ବୁଝିଲୁ? ଯେପରି ଦେଖେ ଗୋଟେ ପଞ୍ଚାୟତ ବା ବିଦ୍ୟାଳୟ ଗୋଟେ ଗ୍ରାମର ନାଁ ଲେଖିଲୁ ତା ତଳେ ସେ ତାରିଖ ଲେଖିଲୁ ଯୋଉ ଦିନ ଲେଖିଲୁ, ଦୁତୀୟରେ କଣ? କଣ କରିବୁନା ତୁ ତୃତୀୟରେ କରିବୁ ସ୍ଥାନ ଓ ଠି କଣା ଲେଖିସାରି, ତୃତୀୟରେ ପ ଉତରର ବାମ ଭାଗରୁ ପ୍ରଥମେ ସମ୍ବୋଧନ କରି ପତ୍ର ଲେଖା ଆରମ୍ଭ କର୍, ବ ଆରମ୍ଭ କରିବୁ।
ହଁ, ହଁ, ବାମ ପଟରୁ ତ?
ହୁଁ, ହୁଁ। ପ୍ରେରକ ପତ୍ର ପାଇବାକୁ ଥିବା ସମ୍ପର୍କିତଙ୍କୁ ଯଥାବିଧି ସମ୍ମାନ
ହଁ
ଶ୍ରଦ୍ଧା, ଆଦର ସୂଚକ ସମ୍ବୋଧନ କରି ପତ୍ର ଲେଖିବେ, ଏମାନେ ଏଠାରେ ମନେ ରଖିବୁ ହେଲା। ମନେ ରଖିବୁ ବ୍ୟକ୍ତିଗତ ପତ୍ର ପ୍ରାୟ ତିନ ଟି ତିନି ଗୋଟି ଷ୍ଟରର ସାମାଜିକ ସମ୍ପର୍କକୁ ନେଇ ପ୍ରଦାନ ପ୍ରଦାନ କରାଯାଏ, ଯଦି ବ୍ୟକ୍ତିଗତ ପତ୍ର ଲେଖିଲୁ ତିନୋଟି ସାମାଜିକ ସ୍ତର ଥାଏ, କେମିତି? କନିଷ୍ଠ, ଶ୍ରେୟଷ୍ଠ ବ୍ୟକ୍ତିକୁ ଲେଖାଯାଏ ମାନେ ଜଣେ ସାନ ବଡକୁ ଲେଖିଲା, ଆଉ ଗୋଟେ କଣ ହେଇପାରିବ? ବରିଷ୍ଠ ବା ସମ୍ମାନୀୟ ଗୁରୁଜୀଙ୍କୁ ଲେଖାଯାଏ।
ହଁ
ଓ ଆଉ ଗୋଟେ ଥାଏ ସମବୟସ୍କ ବନ୍ଧୁ ବା ଆଦର ବ୍ୟକ୍ତି ମାନଙ୍କୁ। ଲେଖାଯାଏ ବୁଝିଲୁ, କନିଷ୍ଠ ଆ ସମବୟସ୍ ସ୍କ ମାନେ ହଁ ନିଜ ସାଙ୍ଗସାଥି ଆଉ ମାନେ ତାକୁ ଯାହାକୁ ଭଲ ପାଉଛି ଅଧିକ ତା ପାଇଁ, କନିଷ୍ଟ ଟ ବାସ୍ ଟ୍ରେ ଶ୍ରଦ୍ଧେୟ ମାନଙ୍କୁ ପତ୍ର ଲେଖିଲେ ସମ୍ବୋଧନ ଏହିପରି କରାଯାଏ। କେମିତି କରିବୁ ଯେତେବେଳେ ତୁ ସାନ ମାନଙ୍କୁ ଲେଖିବୁ? ଲେଖିବୁ ଏ ସନ୍ଧେୟ, ନରେନ୍ଦ୍ର।
ହଁ
ଅଧାସ୍ପଦ, ବିନ୍ଦୁ, ସନ୍ଧେୟା ଲିପି। କଲ୍ୟାଣୀୟ ନରୀ, କଲ୍ୟାଣୀୟ ଗୀତା। ଆଦରର ରୁଦ୍ର, ଆଦରଣୀ ଅଟି। କି ମାନେ ଏଇଟା ଉଦାହରଣ ଦଉଛି, ସ୍ନେହର ପ୍ରଭାତି ଇତ୍ୟାଦି। ହୁଁ ଯେତେବେଳେ ତୁ ତୋ ସାନକୁ ଲେଖିଲୁ ହଁ ତୁ ବଡ ପିଲା। ତୁ ବଡ ପିଲା ଯେତେବେଳେ ତୁ ସାନ ପିଲାକୁ
ଲେଖିଲି ମୋ ସାନ ଭାଇଟାକୁ ଲେଖିଲି ଏଇ ପ୍ରକାର ଲେଖିଲେ ଭଲ ହବ। ଆଉ ଉଁ ତାକୁ ପଢିବାକୁ ବି ଭଲ ଲାଗିବ।
ହୁଁ, ତାପରେ ଯେତେବେଳେ ବରିଷ୍ଠ ହଁ, ହଁ, ତାପରେ ଯେତେଳେ ବରିଷ୍ଠ ବା ଗୁରୁଜନ ମାନଙ୍କୁ ପତ୍ର ଲେଖିବୁ ସେଠି କଣ ଲେଖିବୁ ସମାଧାନ କେମିତି କରାଯାଏ? ଲେଖିବୁ ମାନନୀୟ, ମାନ ମାନନୀୟ ମାମୁଁ ପୂଜନୀୟ ବାପା ସମ୍ମାନୀୟ ନନା। ପୂଜାସ୍ପଦ ଗୁରୁଜୀ। ପୂଜ୍ୟ ଦାଦା ପୂଜନୀୟ ବୋଉ ମାନୀୟ ମାନନୀୟ ଖୁଡି ହେଲା ବୁଝିଲୁ। ଏଇଭଳି ଭାବେ ଲେଖିବୁ। ବେରଣା ଅପା। ପ୍ରେରଣୀୟ ପ୍ରେରଣ ଅପା ପରମ ପୂଜ୍ୟ ଜେଜେମା ଇତ୍ୟାଦି ସେମିତି ଯେତେବେଳେ ସମବୟସ୍କ ବା ଆଦରର ବନ୍ଧୁମାନଙ୍କ ପାଖକୁ ପତ୍ର ଲେଖାବେଳେ ତୁ କଣ କରିବୁ କେମିତି ସମ୍ବୋଧନ କରିବୁ ସେମାନଙ୍କୁ ଏଇପରି କରିବୁ ଯେପରି କେମିତି କହିଲୁ ପ୍ରିୟ। କେଦାର ମାନେ ନା ଧର ଜଣକ ନାଁ ପ୍ରିୟ ଅନ୍ତରଙ୍ଗ। ଆଦରର ଆଦରଣୀୟ ସ୍ନେହର ହଁ। ଯୋଉ ତିନିଟା ସ୍ତର ଯୋଉ କହିଲି ସେମତି ତାପରେ ଏଇଟା କେତେଟା ଗଲା ପ୍ରଥମ ଦ୍ଵିତୀୟ। ଆଉ କେ ତାପରେ କଣ ଆସିବ। ହଁ ତୃତୀୟ ପଦ। ହଁ ତୃତୀୟରେ ଲେଖିବା ପତ୍ରର ତୃତୀୟ ସ୍ତରରେ ଯେତେବେଳେ ପତ୍ର ଲେଖିବୁ। ସ୍ତରରେ ବିବରଣୀର ସ୍ତର କୁହାଯାଏ। ତାକୁ ବିବରଣୀର ସ୍ତର ମାନେ ତୁ ଯାହା ଲେଖିବା କଥା ସେଥିରେ ଲେଖିବୁ।
ହଁ।
ବୁଝିଲୁ ସେଥିରେ ଯାହା ତୋର ମାନେ ଯୋଉ ବିଷୟ ବିଷୟରେ ତାକୁ କହିବାକୁ ଚାହୁଁଛି ତୃତୀୟ ସ୍ତରରେ ଲେଖିବୁ। ଆଛା ଏଠାରେ ପତ୍ର ମୁଖ୍ୟ ବିଭାଗ ସେଇଥିପାଇଁ ଏହାକୁ ମୁଖ୍ୟ ବିଭାଗ କୁହାଯାଏ ବୁଝିଲୁ ତା ଦେହରେ ଲେଖିବୁ କଣ? ଯେ ପତ୍ର ପ୍ରେରଣ ପତ୍ର ପାପ ପଙ୍କ ଙ୍କ ଉଦ୍ଦେଶ୍ୟ ନିଜର ଗୁରୁତ୍ୱପୂର୍ଣ୍ଣ କଥା ଯାହାଥିବ ଲେଖିବୁ। ପତ୍ରଟିକୁ ବିଶ୍ୱସନୀୟ ଓ ଗ୍ରହଣୀୟ କରିବା ପାଇଁ ସମ୍ବୋଧନ ପରେ କେତେଟି ଅନୁଚ୍ଛେଦର ପ୍ରସଙ୍ଗ ବର୍ଣ୍ଣନା କରାଯାଏ କିନ୍ତୁ ଅନୁଛେଦ ମାନେ ଯେମିତି ହଁ କୁହ।
ତମେ ତ ବୁଝେଇଲ ମୁଁ ବୁଝିପାଇଲିି ଆଉ ବି କିଛିଟା ମୁଁ ଜାଣିଛି ଆଉ ବଡ ଲୋକ ବି ଅଛନ୍ତି। କହି କାଈ ଦେଲେ ମୁଁ ଲେଖିଦେବି।
ଆଉ ତମେ କେବେ ଆସିବ ଆମ ଘରକୁ ଆସିଲେ ଗୋଟେ କୁକୁଡା ରଖିଛି ବହୁତ କୁକୁଡା ରଖିଛି। ହେଲା ଆମ ଘରକୁ ଆସିଲେ କୁକୁଡ଼ା ଅମୃତଭଣ୍ଡା ଆମର ଯୋଉ ଗୋଟେ ଅମୃତଭଣ୍ଡା ତ ଜାଣିଥିବେ। ହୁଁ ଦେହ ପାଇଁ ବହୁତ ମାନେ ସ୍ଵାସ୍ଥ୍ୟ ପାଇଁ ସେ ବହୁତ ଉପକାରୀ। ଅମୃତଭଣ୍ଡା ଆଉ କୁକୁଡା ଟିକେ ଝୋଳ କରିବା ଆଉ। ସବୁ ଆସିବେ ତମେ ଆସିବ ଆମ ଘର ଲୋକ ଥିବେ। ତମେ ତମ ମାଆକୁ ନେଇକି ଆସିବ। ରୁଟି ହଉ କି ଭାତ ହଉ ଆପଣଙ୍କର ଯାହା ପସନ୍ଦ କରିବେ ସେମିତି। ଆଉ ଆମର ଆମ୍ବ ଯୋଉ ହେଇଥିଲା।
ହଁ।
ଆମ୍ବ ବି ଅଛି ଆପଣ ପାଇଁ ରଖିଛି ଦଶ ବାରଟି ଆମ୍ବ ରଖିଛି ଆପଣ ଆସିବେ ନେଇକି ଯିବେ। ଆପଣଙ୍କ ଘରକୁ ଆଉ ଖାଇବେ ଆସିବେ କେତେବେଳେ ସକାଳୁ ଆସିଲେ। ଉଁ ଦିନ ଯାକ ରହିବେ ଚାରିଟା ପାଞ୍ଚଟା ବେଳୁ ଆପଣ ଆପଣଙ୍କ ଘରକୁ ପଳେଇବେ।
ହଁ ମୁଁ ନିଶ୍ଚୟ ମୁଁ ଗୋଟେ ସମୟ ବାହାର କରିବି ବୁଝିଲ ନା ସମୟ ବାହାର କରି ଚାରି ଚକିଆ ଗାଡି ନେଇକି ମୋର ଗୋଟେ ନୂଆ କିଣିଛି। ସେଇ ଚାରି ଚକିଆ ଗାଡି ନେଇକି ଯିବି ଆଉ ତମ ତମ ଘରକୁ ନିଶ୍ଚୟ ଯେହେତୁ ତୁ ମତେ ଏତେ ଆଦର ମୋ ସାନ ଭାଇଟେ ହବୁ ଡାକିଛୁ ତ ମୁଁ ନିଶ୍ଚୟ ତୋ ପାଖକୁ ଯିବାକୁ ଚେଷ୍ଟା କରିବି ଆଉ ଆ ଅମୃତଭଣ୍ଡା ଗଛର ଚାରା ଯଦି ଥିବ ମତେ ଦବୁ ଲଗେଇବି ଆଣିକି ମୁଁ ମୋ ବାରିରେ ବୁଝିଲୁ ନା। ଭଲ ଚାରା।
ଏଠି ତ ଅମୃତଭଣ୍ଡା ଗଛ ଆମର ବହୁତ ଲଗେଇଛି ନେଇଯିବ ମୁଁ କିଛିଟା ଦେଇଦେବି ତ ମୁଁ ଅଛି କିଛିଟା ଦେଇଦେବି ନେଇଯିବ ଆଉ ବ୍ ତମ ବାରିରେ ଲଗେଇବ ବେ ହବ ଆଉ ମା ବାପାଙ୍କୁ ନେଇକି ଆସିବ ସାଥିରେ।
ହଁ ହଁ ନିଶ୍ଚ
ନିଶ୍ଚୟ ନେଇକି ଆସିବ ଉ ନ ଆସିଲେ ଖରାପ ହବ କ
ଆଚ୍ଛା ଏଇଟା ଆଚ୍ଛା ଏଇଟା ଚାଲିଛି ଜୁଲାଇ ମାସ ଆଉ। ମୁଁ ନିଶ୍ଚୟ ଟାଇମ ବାହାର କରି ଜୁଲାଇ ମାସ ସରିବା ସରିବା ହେଲାଣି ଅଗଷ୍ଟ ମାସରେ ମୁଁ ତମ ପାଖକୁ ନିଶ୍ଚୟ ପହଞ୍ଚିବି ଗଣତନ୍ତ୍ର ସାଧାରଣତଃ ଆଁ ଯୋଉ ସ୍ଵାଧୀନତା ଦିବସ ଦିନ କିମ୍ବା ଆ ତା ପୂର୍ବ ଦିନ ଯାଇକି ନିଶ୍ଚୟ ସେଠାରେ ପହଞ୍ଚିବି ବୁଝିଲ।
ଗୋଟେ ଭୋଜି ଭାତ କରିବା ସମସ୍ତେ ଆସିବେ ମିଳିମିଶି ଖା ଖାଇବା ଭଲ ଲାଗିବ ହସ ଖୁସି ହବା ବହୁତ ପ୍ରକାର ଏଇଠି ଅଛି ଉ ଜିନିଷ ଆମର ଏଇଠି ଅଛି କେତେ ଗଛ ଲତା ଲାଗିଛି ଛି ଆମ ବାରରେ ବି ଦେଖିବ କିଛି କଥା ଶାଗୁନ ଉଁ ଚାଖୁଣ୍ଡା ଗଛ ବହୁତ ହେଇଛି ସେ କାଠ ଆମକୁ ସେ ଯୋଉ ଗଛ ଆମକୁ ବହୁତ ଛାଇ ଦଉଛି ସେ ଗଛ ପବନ ଦଉଛି। ବହୁତ ପିଜୁଳି ବି ଅଛି ପିଜୁଳି ବି କିଛିଟା ଖାଇବ।
ଘର ପାଖରେ ଗଛ ଗଛ ରଖିଲେ ଭଲ ଘର ପାଖରେ ଗଛ ରଖିଲେ ଭଲ। ଆଉ ପବନ ପାଇଁ ବି ସୁବିଧା ହଉଥିବ ତୁଳ ଆଛା ତୁଳସୀ ଗଛ ଅଛି ନା ତୁମର। ତୁଳସୀ ଗଛ ଚଉରାରେ ଲାଗିଥିବ ତୁଳସୀ ଗଛ। ତୁଳସୀ ଗଛ ମୁଁ ଭାରି ମୋର ସେ ପସନ୍ଦ ସେ ତୁଳସୀ ପତ୍ର ସେ ସବୁ ସବୁ ରୋଗର ସମାଧାନ କରିଥାଏ। ବହୁତ ଜର, ଥଣ୍ଡା, କାଶ ତୁଳସୀ ପତ୍ର ବେଲପତ୍ର ଆଉ ଏମିତି କଇଁଆ ପତ୍ରକୁ ବାଟିକି ସିଝେଇକି ତାକୁ ପାଣି କରି ପିଅନ୍ତି। ଆଉ ମୁଁ ବି ଛୁଆ ବେଳେ ବହୁତ ପିଇଚି ଜର ଥିଲାବେଳେ। କଣ କହିଲ?
ତୁଳସୀ ତୁଳସୀ ଗଛକୁ ଆମେ ପୂଜା କରୁ ସେ ଭକ୍ତି କରୁ। ଉଁ ସକାଳେ ସନ୍ଧ୍ୟା ବେଳେ ଧୂପ ଦୀପ ଦେଇକି ତାଙ୍କୁ ଅର୍ଜନ କରୁ ବହୁତ ଉପକାରରେ ଉପକାରୀ।
ତା ଦେହରେ ବହୁତ
ଛୋଟ ଗଛ।
ଅଧିକ ଗୁଣ ରହୁଛି। ବେଲପତ୍ରରେ ତୁଳସୀ ପତ୍ରରେ। ଆଉ ନିମପତ୍ର ହଉ। ଏମିତିସବୁ ଆଉ।
ହଁ ବହୁତ୍ ପକଳ। ଆସିବେ କେବେ ଆମ ଘର ଆଡେ ବୁଲି ବାଲିକି ଆମ ବାରି ଫାରି ଦେଖିକି ଭଲରେ ଯିବେ ଆଉ।
ଓହୋ। ଆଚ୍ଛା ତୁ ଅବିକା କଣ କରୁଛୁ ନା କିଛି କରୁନୁ?
ନାଇଁ ନାଇଁ।
ଏଠି କନ?
କିଛି ନାହିଁ ଖାଲି ପାଠ ପଢୁଛି ଘରେ ରହୁଛି ଖାଉଛି ପିଉଛି ଆଉ।
ଆଚ୍ଛା ଆଚ୍ଛା ମୋର ଇଏ ଡାକିଲାଣି ମୋର ଗୋଟେ ଆସିଛି। ଓହୋ ଯେଉ। ମାମୁଁ ମାଇଙ୍କ ଝିଅ ସେ ଡାକିଲେଣି ଆଉ ସେମିତି ଖେଳ ଆସ। ସେଇଥିପାଇଁ ଆ ମୁଁ ଟିକେ ରଖୁଛିିବା। ମୁଁ ପରେ କଥା ହେବି ତୋ ସାଙ୍ଗରେ ଆଉ କ ଦେଖିକି ଯିବି ଆଉ।